ହଁ।
ହ୍ୟାଲୋ
କୁହ। କଣ କରୁଛ, ଏଇ ତ ଆଇଲିି ଘରକୁ ସାଙ୍ଗେ ସାଙ୍ଗେ ଆଉ।
ଏଇ ବଇଚି। ବସିଛି ଖାଇକି ପଖାଳ ଖାଇକି ବଇଛି, ଆ ବସି ମୁଭି ଦେଖିଥିଲି ଆଉ।
ଆ ତମେ ଜଣେଇବା କଥା ନା ନାଇଁ ତମେ କରୁଛ ବୋଲି ଫଟ ଗିନା କରିଦେଉଛ ମୁଁ କଲ୍ ରେ ଥିଲି ଗୋଟେ ପା
ହଁ ହଁ ମୁଁ କେ ମୁଁ ଆଉ ଜାଣିଥିଲି ହଉ। ମୁଁ ମାରୁଥିଲି, ମୁଁ କହିଲି ଦେଖେ ତୋର କେତେଟା ହେଇଛି କଲ?
ମୋର ଅଛି ଆହୁରି ଅଛି। ମୋର କୋଡିଏ ଟା ହେଲା ଆଉ ଦଶଟା ଅଛି।
ବାପ ହଉ ହଉ, ଆଉ ତୁ ମୁଁ ତତେ ପାଞ୍ଚଟା ଦିଦି ତୁ ମ ତ ପାଞ୍ଚଟା
ହଁ ହେଇଯିବ, ତମର ପାଞ୍ଚଟା ହେଇଯିବ ମୋର ପଚିଶଟା ହେଇଯିବ ବାବାଙ୍କ ସହିତ ଗୋଟେ ବାବାଙ୍କ ସହିତ ଗୋଟେ ଗୋଟେ କରିଦେବି ତମର ଗୋଟେ ହେଇଯିବ, ବିକ୍ରମକୁ ଦେଇ ଦେଇଛି ବିକ୍ରମ ସହିତ କରିଦବ ଗୋଟେ ହଁ ମୁଁ ସମସ୍ତଙ୍କୁ ଦେଇ ପାଞ୍ଚ ପାଞ୍ଚଟା କରିଦବ, ବିକ୍ରମ ସହିତ ପାଞ୍ଚଟା କରିଦବ ମୋ ସହିତ ପାଞ୍ଚଟା କରିଦେବ ବାବାଙ୍କ ସହିତ ପାଞ୍ଚଟା କରିଦେବ।
ଓ ହୋ ତୁ ବାବର ସହିତ କଣ କଥା
ଏ ମୁଁ ସେଇଟା ମୁଁ ହିଁ କରୁଛି। ହଁ ଏଇଟା ମୁଁ ନମ୍ବର ଟା ଦେଇଦେବି ତମେ ସେଇଥିରେ କରିଦେବ କଣ ଖାନା ପିନା କଣ ହେଇଛି ଆଜି? କୁଆଡ଼େ କଣ ଯାଇଥିଲ କୁଆଡେ କଣ ଧାମ ବୁଲିଲନି କାହିଁ ତ କିଛି କହୁନ?
କଣ ଧାମ ବୁଲିବୁ ଧାମ କଣ ଆଉ ବୁଳିବୁ ଧାମ କଣ ଆଉ ସବୁ ତ ବୁଲାସ ଅଛି ଆଉ। ଯାହା ଓଡିଶା ବାହାରକୁ ଯିବା ଆଉ।
କ ଦି ତିନିା ଧାମ ତାହେଲେ ବୁଲି ସାଇିଲନଣି?
ଓଡିଶା ଭିତରେ ସବୁ ଉଲ୍ଲାସରିଲାଣି।
ହୁଁ ହୁଁ।
ଜଗନ୍ନାଥ ଜଗନ୍ନାଥ କ୍ଷୀରଚୋରା ଗୋପୀନାଥ ପଞ୍ଚଲିଙ୍ଗେଶ୍ଵର ସମଲେସ୍ୱରୀ ତାପରେ ନୀଳ ମାଧବ ଲଡୁ ବାବା ଆଉ ଲିଙ୍ଗରାଜ ମାଣିକେଶେଶଵରି ସବୁଠୁ ଭଲ ଜାଗା ଖିଚିଂ ଖିଚିଂ ମୟୂରଭଞ୍ଜ ଖିଚିଂ ଖିଚିଂ ଯୋଉପ ଚଣ୍ଡୀ।
ଆଉ ତାଙ୍କ କଣ ମା ଚଣ୍ଡୀ ହଁ କେତ ଜିନିଷ ଏଟା ଆମର କୋଉ ଡିଷ୍ଟ୍ରିକ୍ଟ ରେ ରହୁଛି?
ମୟୂରଭଞ୍ଜ।
ତା ମାନେ
କେଉଁ ଝର ମୟୂଭଞ୍ଜ ବଢ଼ ର ଆଉ।
ଟୋଟାଲ ତାହେଲେ ବୁଲି ଯାଇଛ ପୁରା?
ହଁ।
କେତେଟା କେତେଟା ଆରମ୍ଭ କେତେଟା ହେଲାନି ତମର?
ଏଇଟା ଫାଷ୍ଟ ଟ୍ରେନ ଆରମ୍ଭ ହେଲା।
ହଉ ଏଇ ନା ଡାଉନଲୋଡ କଲ?
ନାଇଁ କାଲି ଡାଉନଲୋଡ କରିଥିଲି, ହେଇନଥିଲା ଆଜି ହେଲା। ରାତିରେ ହୁଁ ଟସ ସାଜି ଆସିଲା ଏବେ ରୁଫିସ୍ କଲାଠୁ ଏବେ ଆଇଗା।
ହଁ ବାାଉ ଜଙ୍କ ସହିତ ବାଡେଇ ଦବ। ତମ ଖୁରୀଙ୍କ ସହିତ ଥିବ। ସିଏ ମାନେ ଆଗୁଆ ଡେଭଲପ୍ କରିଦେଇଛନ୍ତି ତାହେଲେ।
ସେ ତିରିଶ ଟା ବାଡେଇ ଦେଇଛି ତିରିଶଟା ରୁ ସତରଟା ଠିକ୍ ଅଛି ତେରଟା ଭୁଲୁ।
ମାନେ ମୋର ତ ପାଞ୍ଚଟା ହେଇସାଇଲାନି ଆଉ।
କଣ କଲଜିର ଆଉ ପାଞ୍ଚଟା ହେଲେ ପନ୍ଦର। ଠିକ୍ କଲ ଜିର କଣ ନେଟୱାର୍ ପ୍ରୋବ୍ଲେମ ହେଲେ
ହଁ ମାଇଁ କାଲି କାଲି ଅବ-ଯୋଉ ଯୋଉ ଦିନ ଅପଡେଟ ଦେଲା ଭସନ ଅପଡେଟ ଭସନ ଦେଇଥେଲା? ଅପଡେଟ ଭସନ ଯୋଗୁ ମୁଁ ଅ-ଅପଡେଟ କରିଦେଲି ତାପରେ ଯଉ କଲ୍ ଟା କଲି ସେ ଉ-ବୁ-ମାନେ କଲ୍ ଟା ରେଜେକ୍ଟ ହେଇଗଲା। ରିଜେକ୍ଟ ହେଇଗଲା କିନ୍ତୁ ପଡ଼ିଗଲା ଟ୍ୟାକ୍ସ ପଡ଼ିଗଲା ଗୋଟେ ଗୋଟେ ପଡ଼ିଗଲା।
ନାଇଁ ତାପରେ ଜିଓ ଟାୱାର ନେଟୱାର୍କ ପ୍ରୋବ୍ଲେମ ହେଲେ ଏମିତି ହଉଛି।
ହୁଁ।
ଏୟାରଟେଲରେ କିଛି ହେବନି ଜିଓରେ ହିଁ ପ୍ରୋବ୍ଲେମ୍ ସବୁ।
ହୁଁ। ଏଟ ଇସୁ ହେଇକି କଟିଗଲା ଦି ତିନିଟା କାଲି ଯୋଉଡେ କଟିଗଲା ଭୋଟ ଭୋଟିକିନା।
ହ
ଯୋଡେ କାଲି ଗଲା ହେରିି। ଆଉ କଣ ଖବର କୁଅ।
କଣ ଖବର ଆଉ ଇଏ ଯେଇ କୁଆଡେ ଗଲା?
ଜେଇ ଆମର। ବୋଧେ ଟାଙ୍ଗିରିଆରେ ଅଛି।
ନାଇଁ ସେ ଆସିଲେ ଘରକୁ ଯିବ ବୋଲି କହୁଥିଲା।
ସିଏ ତ ସାମଲଦା ବି ସେଇ କଥା କହୁଥିଲା ମୁଁ ମତେ ମତେ ବି ସେ ସାମଲ ଦା ସେଇ କଥା କହୁଥିଲେ ଟାଙ୍ଗିରିଆ ସେ ଆଜି ଘରକୁ ଯିବ ସକାଳୁ ପଳେଇବ ମୁଁ ଜାଣିଛି ସେ ଶଳା ଇନିସ୍- ଇନିସପେସ୍।
ନାଇଁ ନାଇଁ ମୁଁ ତୋତେ କହୁନି ମୁଁ ତତେ କଣ କହୁଛି ତତେ। କହୁନଥିଲି ସେ ଟାଙ୍ଗିରିଆ ଯିବ ଯାହା ବିି ହେଲେ ସେ ଟାଙ୍ଗିରିଆଯିବ ସେ ଟାଙ୍ଗିରିଆ ଯିବ। ଆ ଆଜି ଯିବ କାଲି ବୋଧେ ସଣ୍ଡେ ରହିବ ପ୍ରାୟ ସୋମବାର କାମ ସାରିକି ଫେରିବ ନହେଲେ ଆଜି ଯାଇକି ନହେଲେ ଆଜି ଯାଇକି ତାର ଧରିକି ଆସିବ ସ୍କୁଲ। ନାଁ ହଁ। ଛି ଏଟା ବେ। ସିଏ ଯାଇକି ଖାଲି ଜିନିଷ ଧରିବ ଆ ଯେ- ସାର୍ଟିଫିକେଟ୍ ଟା ଆଣିବ ଆଜି ରହିବ ଯଦି ରହିବ। କାଲି ସକାଳୁ ସକାଳୁ ଆସିକି ପହଞ୍ଚିବ।
ଯୋଗ-ଯୋଗେନ୍ଦ୍ର କୁ ଆଡ କରିଦଉନା। ଯୋଗି କେ ଆଡ କରଦଉ ନ।
ଯୋଗୀ। କିଏ ଆଡ କର ତାର କରିନୁ କି ତୁ? ତାକୁ ଶିଖେଇଦେ ତା ଭାଉଜ ତା ଭାଉଜକୁ କ-କହିଲେ ସେ କରିଦବ ଭାଉଜଙ୍କ ର ତାର ହେଲେ କମେଇ ଦିଅନ୍ତୁ ଟଙ୍କା ତିନି ତିନି ହଜାର। କମ୍ ସେ କମ୍ ହଜାର ଦି ହଜାର ତ କମୀ ଦିଅନ୍ତୁ।
ହୁଁ ଯୋଗୀ କି କହିବାକୁ ପଡିବ। ଯୋଗୀ ତାକୁ ଆଉ ଫ୍ରି ହେଇପାରୁନି ମୁଁ ତ ଏଇ ସଡ଼ା କଲ୍ କଲ୍ କଲ୍ କଲ୍ କଲ୍ କଲରେ କେ-ଦିନ ଯାଉଛି ଆଉ କେତେ କଣ କରିବୁ। କଲ କେଇନା ଗୋଟେ କାମାକ୍ଷାରୁ ଜଣଙ୍କ ସହିତ କଥା ହେଲି। ଆଡ କରିକି ତାକୁ ଆ କହିକି
ସମୁଦାୟ ପାଞ୍ଚ ମିନିଟ ହେଲା ଆହୁରି ପାଞ୍ଚ ମିନିଟ୍ ବାପ କେତେ ଗପିବୁ। ନା ଦଶ ମିନିଟ୍ ଗପିଲା ବେଳୁ ବିରକ୍ତି। ଇ ଯୋଉ ହଁ ଟ୍ରାକ୍ ଉପରେ ଚାଲୁଥିବୁ ଗପିବୁ ସେ ଚଳିବ। ଟାଇମ୍ ପାସ୍ ହେଇଯିବ ଜଣାପଡ଼ିବନି।
ତା ସହିତ ଯୋଉ କାମଖା ସହିତ କଲି ଉଁ ଚାରିଟା କରିଦେଇଥିଲି, ଟ୍ରଗ ଉପରେ ଚ
ସବୁଠୁ ମୁଁ ଦେଖିଲି ସବୁଠୁ ଭଲ ଟ୍ରାକ୍ ଉପରେ ଚାଲିବୁ ଆରାମ ରେ ଲଗେଇଦେଲୁ ବ୍ଲୁଟୁଥ ଖଣ୍ଡି ବ୍ଲୁଟୁଥ ଲଗେଇଦବୁ ପି ଯ କଲ ଉଠ ଗପିପିକା ଯିବ ପ ଟାଇ ପାସ୍ ହେଇଯିବ। ଆଉ ନହଲେ ନହେଲେ ଏଇ ବସିକି ତୁ ଗପିଲେ ବିରକ୍ତି ଲାଗିବ।
ହେଲେ କୁହନି ମୁଁ ଦଶମିନଟ କେମିତି କାଟିବି କଣ କରିବି ବୋଲି
ଥିବ ଇଏ କରିବୁ ଠିକ।
ଏଇଟା କିଛି ନାହିଁ କଲ ଉଠେଇକି ରଖିଦେଲେ ବି ହବ, ତାହେଲେ
ନାଇଁ ନାଇଁ କଥା ହବ ନା କଥା ହବା ପାଇଁ ପଡିବ ନା ଆଉ। ସେବାଟା ତମର କଥାବାର୍ତ୍ତା ଟାକୁ ରେକର୍ଡିଂ କରୁଛନ୍ତି, ତମେ କୋଉ ଟାଇପ ର କଥାବାର୍ତ୍ତା ହଉଛ। ମାନେ କଣ କେମିତି କଥାବାର୍ତ୍ତା ହେଉଛ, କିଏ ଅଶାଳୀତା ଇଏ ୟୁଜ୍ କରୁ କିଏ କିଏ ଶାଳୀନତା ୟୁଜ କରୁଛି। ଆଉ ଖାଦ୍ୟ ପେୟ ଏଇରାରେ ସବୁ ତାଙ୍କର ଚାଲି ମାନେ ମାନେ ଲୋକ ଏଟା କାର ଲୋକ କଥା ଥାବାଣୀ ମାନ ଲୋକମାନେ କୋଉ ଟାଇପ ର କଥା ହଉଛନ୍ତି। ସେଇଟା ବି ସେମାନେ ସର୍ଭେ କରୁଛନ୍ତି। ନହଲେ ତମ କୁ ଶୁଖିଲାଟା ରେ କା
ଏଥରେ ଖା ସିଏ ସିଏ କହିବା ମୁତାବିକ ସିଏ କହିବା ମୁତାବିକ ଯେ ଖାଦ୍ୟ, ଯାନବାହାନ, ପରିବାର
ହଁ ମାନେ କେତେ ଥର କୁଆଡେ କଣ ଯାଇଛ, ବୁଲି କୁଆଡେ ଯାଇଛ ବୁଲି କି ହଁ ଧାନ ତଳି ପକେଇଲଣି କି ନାଇଁ କି କଣ ସବୁ ମାନେ ମାନେ ନିତିଦିିନ ଜୀବନ ଶୈଳୀ ଉପରେ ଏଇଟା ତମର ଆଧାର।
ତମକୁ ମେସେଜ ଆଇଛି, ମେସେଜ ମେସେଜ ଆଲର୍ଟ ଆଇଛି ଏରିକି ଆଜି ସାରିବ ଆଜି ସାରିବ ବୋଲି
ନାଇଁ ଦେଇଛି ପାଞ୍ଚଟା କଣ ପାଞ୍ଚଟା ତ ଆଇଛି ମୋର ତିରିଶ ଟା ଆସିନି।
ନାଇଁ ନାଇଁ ଏଟା ସଇଲା ପରେ ପୁଣି ଆଉ ପାଞ୍ଚଟା ଆସିବ ନା ସବମିଟ
ପାଞ୍ଚ ପାଞ୍ଚଟା ତ ଆଇଛି ଗୋଟିଏ ହେଇ କଲି ଏଇନା।
ହଁ ନାଇଁ ଏଟା ସରିଲା ପରେ ପୁଣି, ଏଟା ସରିଲା ପରେ ଦଶ ମିନିଟ୍ ପରେ ପୁଣି କଲ୍ କଲ୍ କରିବ ଆଉ ସାଙ୍ଗେ ସାଙ୍ଗେ କଲ୍ଲେ ଲାଗିବନି ଦଶ ମିନିଟ୍ ଛାଡ଼ିକି ଦଶ ପନ୍ଦର ମିନିଟ୍ ଛାଡିକି କଲ୍ କରିବ ସାଙ୍ଗେ ସାଙ୍ଗେ କଲ୍ କଲେ ସେଟା ଜିରୋ ହେଇଯିବ ଦଶ ମିନିଟ୍ ପନ୍ଦର ମିନି୍ ଛାଡ଼ିକି କଲ୍ କରିବ ଆଉ।
ହଁ ମୁଁ ଖାଇ ପିଇକି ଶୋଇକି ଉଠିକି ବସିକି କଲ୍ କରିବୁ ସାର୍ ରାତି ଭିତରେ ଯେତେ ଗପିଛୁ ଗପି ଥା ଦଶ ଦଶ ମିନିଟ ଗପିଲେ କାଲି କାଲି ପାଆ କୁନି ଦ ପରଦିନ ଦିନ ମାନେ ସେ ଗପିଦଲା ପନ୍ଦରଟା କଲ।
ତିରିଶ ଟା ଟାର୍ଗେଟ ସେ କରିଦେଲା ଏକାଥରେ ବାଇଶଟା ବାଇଶଟା ନା ତେଇଶ ପଚିଶ ଟା କରିଦଲା କାଲି ଗପି ଗପିି କରିଦେଲା ତିରିଶ ଟା ବ କେତେ ଗପୁଛୁ ପୁଅର ମୋର ଶୋଇଲୁ ସେ ଗଲା ଖରା ବେଳେ ସେ ବାରିଆଡେ ବସିକି ମଶା ଡାଉଁଶ ରେ ବସିକି ବାଡେଇ ବାଡେଇ ଗପିଲା, ଗପିଲା, ଗପିଲା ଗପିଲା ଗପିଲା ଗପିଲା ଆଜି ଯଦି ପଇସା ତାର ପଳେଇ ଆସିଲା ଲଭ କୁ ସେ କାଲିଠୁ ଆ ଖୁଛି ହେଇଯିବ।
ନା ତାଙ୍କର ତାଙ୍କର ପ୍ରୋସେସିଂ ରେ ଅଛି କି ପଇସା ଆଇଛି କି?
ଅଠେଇଶି ଟଙ୍କା ତ ଯୋଉ ଥିଲା ଫାଷ୍ଟ ସେଇଟା ଉଡ୍ର ମାରିଥିଲା ତିରିଶ ଟଙ୍କା ଆଇଲା। ତାପରେ ଏଇଟା ଯୋଉ ହଁ ଏବେ ଦେଇଦେଇଛି।
ଆକାଉଣ୍ଟ ଆଡ଼୍ କରିଥିଲେ, ସେ ସେ କଉଁ ଦିନଠୁ ଖୋଲିଲେନି?
ସିଏ ଖୋଲୀଳାଣି କୋଉ ଦିନଠୁ। ମୁଁ ଆଜି ଏଇନା ଆକାଉଣ୍ଟ ଆଡ୍ କରିବି।
ହୁଁ ଆକାଉଣ୍ଟ ଟା ଆଗେ ଆକାଉଣ୍ଟ ଟା ଆଡ୍ କରିଦିଅ। ଆକାଉଣ୍ଟ ଟା ସିଏ ତାଙ୍କର ଆସ ସି ନଥିବ ଏଟା ତେ ମାନେ କଣ କହିଲ
ଖୁଡିଙ୍କର ଆସି ସାଇଲାଣି ପ-ଖୁଡିଙ୍କର ଆସି ସାଇଲାଣି ପନ୍ଦରଶହ ଟଙ୍କା।
ମୋର ଆସିଚି, ମୋର ଆସିଲା ନଅଶ ଟଙ୍କା। ନାଇଁ ମୋର ହେ ଉଇଡ୍ରୋ କନେ ନା ମନକୁ ପଇସା ତ ଆକାଉଣ୍ଟକୁ ପଳେଇ ଆସିବ, ଆକାଉଣ୍ଟ ଦେଲେ ଆଉ।
ନାଇଁ ନାଇଁ ନାଇଁ ଏବେ ଦେଲେ ସେଇଟା ବୁଝିପାରୁନୁ ସେଇଟା ପ୍ରୋସେସିଂ ହେଇକି ତାପରେ ଆସିବ ନା। ତେଣୁ କରି ଆ ଆକାଉଣ୍ଟୁ ଦେଇଦେଲେ ପ୍ରୋସେସିଂ ହେଇଗଲେ ସଇଲା। ଉଇଡ୍ରୋ ମାରିଦବୁ ଯେତେ ଶୀଘ୍ର ଉଇଡ୍ରୋ ମାରିଦେ ହେରା ରଖିବୁ କଣ ପାଇଁ।
ହୁଁ ନାଇଁ ଉଇଡ୍ରୋ କରିବନି ତୋମର ସେଟା ମନକୁ ଆକାଉଣ୍ଟ କୁ ପଳେଇସିବ ପଇସ
ଆରେ ବୁଝିପାରୁନୁ ଉଇଡ୍ରୋ କଣ କି ବୁଝିପାରୁନୁ ଯୋଉ ଆକଉଣ୍ଟ କୁ ନମ୍ବର୍ ଦେଇଥିବୁ ସେଇ ତ ଏଡିକି ସେଟା ଆସିବ ସେଟା ସେଟା ସୋ କରିବ। ସେଇଥିରେ ସୋ କରିବ ଯେ ଆମେ ତୋମକୁ ଏତିିକି ଟଙ୍କା ଦେୟ କଲୁ।
ହଁ ତୋମେ ଦେଲେ ବି ସେତିକି ଟଙ୍କା ତୋମ ସୋ କରିବ। ଉଠେଇ ସାଇଲା ପରେ ଉଠେଇ ସାଇଲା ପରେ ବି ସେତିକି ଟଙ୍କା ସୋ କରୁଚି।
ହଁ ସୋ କରିବନି ମାନେ ସେଟା ଦେ ଲେଖିବ ପା ଏଇଆ। ତୋମକୁ ଆମେ ଏଇଟା ପଇଠ କରିଚୁ। ଏ ହଁ ସେଇଟା ଦେଖିବାକୁ। ଆଉ କଣ ଆଉ ଦେଖେଇବ କି ଇଏ ଆଉ କିଛି ଦେଖେଇବ ସି
ଏ ଯୋ ଯୋ ଯୋଗୀ ତାର ଫୋନ୍ କରିକି ଯୋଗୀ କି କରିକି କରେଇ ଦିଅ ହେଲା। ଯୋଗୀ ସହିତ ଗୋଟେ କରିଦବ। ପୁଣି ମୋ ସହିତ ଗୋଟେ କରିଦବ। ଯୋଗୀ ସହିତ ଗୋଟେ କରିଦ ତ ମୋ ସହିତ ଗୋଟେ କରିଦବ ହେଇଯିବ ଏକାଥରେ ଦଶ ତା ସାଙ୍ଗେ ସାଙ୍ଗେ ଯୋଗୀ କି ତ ଗ-ଆପସ୍ ଟାକୁ କହିବ ଆପସ୍ ଟା ଡାଉନଲୋଡ୍ କରେ।
ଆ, ତାକୁ ଲିଙ୍କ୍ ଟା ପୁଣି ପଠେଇବା ପାଇଁ ପଡିବ ନା ଆଉ ହୁଁ,। ତାକୁ କ ଫୋନ୍ କରିକି କହିବା ପାଇଁ ପଡିବ ନା। ମୁଁ ପାପନାଙ୍କୁ କହିଛି, ପାପନାଙ୍କୁ ଦେଇଦେବି। ଗଲା ବେଳେ ପାପୁନାକୁ ଦେଇ ଦେଇକି ପଳେଇବି।
ହଁ ନା ମେନ୍ କଥା ହବା ଦରକାର। ପା
ଏ ନାଇଁ ଏ କଣା ପାପୁନା ହେକା କଥା ହେଇପାରିବେ। କଣ କହିଲୁ ସେମାନେ ଗେଟ୍ ର ବସୁଛନ୍ତି। ସେମାନେ ଆରାମରେ କଥା ହେବେ କ କଲ୍ ଆରେ କଲ୍ କେତେ ସମୟ ଆସିବ ଟାଇମ୍ କୁ ପେ କି ଚେଞ୍ଜ କଲା ପରେ ଗୋଟେ ଟ୍ରେନ୍ ଆଇଲା ବେଳୁ ପନ୍ଦର ମିନିଟ୍ ବୁଝିପାରୁଚ ନା ନାଇଁ ସେ ଆରାମରେ କଥା ହେଇପାରିବେ। ଖାଲି ପିନ୍ ଚେଞ୍ଜ କଲେ ଶୋଇଲା। ତାପରେ ପୁଣି ଅଧଘଣ୍ଟା ଗ- ପନ୍ଦର କୋଡ଼ିଏ ମିନିଟ୍ ଗପିବ ଗପିବ ଗପେଇ ଦିନ ମାନ ସେ ଖାଲି ବସିଚନି ନା ସେମାନେ କଣ କରୁଚନ୍ତି। ଖାଲି ବସି ମୋବାଇଲ୍ ଦେଖୁଛନ୍ତି। ଆମେ ମାନେ ସିନା କଣ ହଁ ଟ୍ରାକ୍ ଉପରେ ଚାଲୁଚନ୍ତି କି ଫୋନ୍ ଟା ଧରିଲେ ଅନ୍ୟ ମନସ୍କ ହେବା କି କଣ। ସେମାନଙ୍କର କିଛି ହବନି ନା।
ହୁଁ, ହୁଁ, ନାଇଁ ତା ମୁଁ ବିକ୍ରମ କୁ ଦେଲି ଯେ। ବିକ୍ରମ ଆଉ ଫୋନ୍ ରିସିଭ କଲାନି। ମୁଁ କହିଲି ହଉ ମୁଁ ସେ କାମିକା ଛୁଆ ସହିତ କରିଦିଏ କାମିକା ଛୁଆ ସହି ତ ତା ତା ସହିତ ପାନ୍ସଟା ବାସୁ ନାଇଁ ନାଇଁ ଆମ ଗେଟ୍ ଛୁଆ ନୁହେଁ ଗୋଟେ ବିହା ଛୁଆ ଟେ ତା ସହିତ ବାଡେଇ ଦେଲି ପାନ୍ସଟା। ସମିଖେରୁ ଏଇନା ବାବାଙ୍କ ଉଁ ବାବାଙ୍କ ମୋ ବାବାଙ୍କ ତ ମୋବାଇଲ୍ ରୁ ପାନ୍ସଟା ବାଡେଇ ଦେବି। ବାର ମିନିଟ୍ ନବ। ବା ବାବାଙ୍କ ମୋବାଇଲ୍ ରୁ ଓ ବା ବାବାଙ୍କ ମୋବାଇଲ୍ ରୁ ନେଇ କରିଦେବି। ଏଇନା ପାନ୍ସଟା କରିଦେବି ମୋର ହେଇଯିବ ପଚିଶ ଟା। ଆଉ ଗୋଟେ ରହିବ। ଆଉ ଗୋଟେ ତୋମ ସହିତ ବାଡେଇ ଦେବି ଆଉ। ତୋମ ସହିତ ଆ, ଆଜି ସାରିବି ବା ମୋର ଟ୍ୟାକ୍ସ ପ୍ରବଳ ଆଇଲାଣି ସେକେଣ୍ଡ ଟ୍ୟାକ୍ସ ଆଜି ଭିତରେ ସାରିବ।
ଓହୋ- ମୋର ଆଜି ଆରମ୍ଭ ମାନେ ଦେଖିଆ।
ଚାରିଦିନ ଟାଇମ୍ ଦବ। ଚାରିଦିନ ଭିତରେ ତୋମେ ଫିଲ୍ଅପ୍ କରିବ।
ତିରିଶ ଟା।
ହୁଁ। ମୋର ଚାରି ଦିନ ମୁଁ ଚାଥି କି ମୁଁ ତ ଚାରି ଦିନ ହେଲା ଖୋଲିଛି ଆଉ। ଚାରି ଦିନ ଭିତରେ ମୋର ପଳା ଆଇଲା ଆଉ।
ଚାରି ଦିନ ହେଲା ଆରାମରେ ହେଇଯିବ। ଏଟା ଟ୍ରାକ୍ ରେ କାଲି ଚାଲଲା ବେଳେ ହେରା ଗପି ଦବାନି।
ହୁଁ ଯେ ଏରା କେତେ କପି ମୁ ଏ ମୁଣ୍ଡ ଖରାପ ହଉଛି କପି କରିକିନା
ଏ ଖାଲି ଏଇ ଆଉ ଭାଇ ଖାଇଲଣିନ ପିଇିଲଣି ନା ଶୋଇଲଣିନ ଅବ
ମୋ ମୋବାଇଲରେ ପନ୍ଦର ମାନେ ସକାଳୁ ଫୁଲ କରିକି ନେଇକି ଯାଇଥିଲି, ପନ୍ଦର ପରସେଣ୍ଟ ଚାର୍ଜ ହେଇସାରିଲଣି ମୋବାଇଲ ଟା ଫୁଲ କରିକି ନେଇଥିଲି ପନ୍ଦର ପରସେଣ୍ଟ ଚାର୍ଜ ହେଇସାରିଲଣି
ଆରେ ରପିଲାର ବଟେରୀ ଡାଉନ ହବନି?
ଗରମ ହେଇଯାଉଛି, ମୋବାଇଲ ଟାଚୁ ପୁର ଗରମ
ଏଇଟା କଣ ନେଟ କ ନା ଏଟା କଣ କି ଆଉ ଏଟା ଆପରେ ନଟ